ହ୍ୟାଲୋ
ହଁ।
ଏ ନେଟୱାର୍କ ପ୍ରୋବ୍ଲେମ, ନେଟୱର୍କ କଁ କରୁଛନ୍ତି? ଚାହା ପିଇସାରିଲେନି?
ଚା ହ ପିଏନି, ପିଏନି। ଚା ଏ ଘରେ ପିଅନ୍ତି, ଯଉ। ବନାଏ।
ହୁଁ, ହୁଁ, ଉଁ, ହୁଁ।
ଆମେ ସିନା ପିଇମୁନି, ଆଉ ସମସ୍ତେ ପିଇବେ। ହଁ, ବିସ୍କୁଟ ମିକ୍ସଚର୍ ଏସବୁ ଖାଏ।
ହୁଁ।
ହୁଁ।
ଆଉ ଆଜି ରାତିରେ କଣ ରୋଷେ ଠି ହଉଛି?
ରୋଷେଇ ତରେ ଏବେ ଭାତ ତ ହବ, ଡାଲ ହଁ, ଭାତ, ଚିକେନ ହବ ହ୍ୟାଲୋ।